ହ୍ୟାଲୋ ଯୋଉ ରଥଯାତ୍ରା କଥା କଣ ହେଇଛି ତମର ସେଆଡେ?
ଆମ ସାଡେ କଣ ଏଇ ରଥଯାତ୍ରା ଭୋଜି ଫୋଜି ହଉଛି।ଆଉ ପଇସା ଫଇସା ତୋଳା ହଉଛି ଜନକା ପଇସା ଦୁଇଶହ ଦୁଇଶହ ହେଲା। ଗାଁରୁ ହେଲେଣିି ପାଞ୍ଚଶହ ଲୋକ ସେ ତୋଳେଇକି କରି ବୋଧେ କୋଡ଼ିଏ ହଜାର ଖଣ୍ଡେ କରିବେ ହେଲା ଆଉ ଚାକିରି କରିଛନ୍ତି ସିଏ ତାଙ୍କ ପଇସା ଦେବେ ଆଉ ଯିଏ ବାହାରେ ଅଛନ୍ତି ସିଏ ପଇସା ଦେବେ ଆଉ ଆର୍ମି ଫାର୍ମି ଯିଏ ଚାକିରି କରିଛନ୍ତି ସିଏ ଦେବେ ସବୁ ଗାଁର ବଡ ଲୋକ ଫଡ ଲୋକ, ସେ ଅଧିକା ପଇସା ଦେବେ, ସେ ଯୋଗୁଁ ରଥଯାତ୍ରା କରିବେ ଆଉ
ରଥଯାତ୍ରାରେ କଣ ହବ? ତମେ ଛୋଟ ରଥ ବୁଲେଇବ ନା ବୁଲେଇବନି ଆଉ ହଁ
ଛୋଟ ରଥ?
ହଁ
ଛୋଟ ଅଛ?
ହଁ
ଛୋଟ, ଛୋଟ ରଥ ହଁ ବୁଲବୁ ଛୋଟ ରଥ। କଣ ହେଲାକି? ହାଲୋ ।
ହଁ
ହୁଁ
ଛଷେତ କଥରେ କଣ ସଜାସଜି ହେଇନି ଛଷେତ କଥ
ନା ନା ସଜାସଜି ହେଇନି। କଣ ଏବେଠୁ ସଜାସଜି ହବ ସତର ତାରିଖ ଯାଏ ରହିଲାନି। ହେଲା ତା ଦେହରେ ହବ।
ରଥ ଯାତ୍ରା କେତେ ତାରିଖ କି? ଓହୋ । ପନ୍ଦର ସତର ତାରିଖ ଭିତରେ?
ହୁଁ
ଆଉ ବାହୁଡା କେତେ ତାରିକ୍?
ବାହୁଡା ସେଇଟା ଦଶ ଦଶ ଦିନ ଖଣ୍ଡ ଛାଡିକି ବୋଧ ହୁଏ ।ସେ ଆମେ ବୁଲେଇଆ ଦେଖଆ। ପଇସା ପଇସା, ତୋ ଏଇ କରିବା ଫିଷ୍ଟ୍।ନହେଲେ ନାଇ ଏ କରିଦବା ବା ଆସପସ କରିଦବା ହେଲା। କରିଦେଇକି ହଁ କରିଦେଇକି ପୂଜାନୁଗା କରିଦେବେ। ସେ ଘନିଆ ଖର୍ଚ୍ଚ ବେ ଆମ ପାଇଁ ସେ ଲୁଆ ବଲେ ପେଇବା ପକେଇ ସଜ କରିଦେ ଆ ହେଲେମେ ଟିକେ ପଇସା ଫଇସା ଏ ଦେଇ ସଜଜି କଦ ବାଗିକି ବସ। ଗାଁକୁ ଯାଇ ବୁଲେଇକି ତୋଳେଇକି କରିବା ଗୋଟେ ବାଗେଇକି ହେଇକି ରଥ ଆଉ,
ରଥଯାତ୍ରା ପରେ ଆଉ କଣ ଆଉଛି?
ଟା ପରେ ଗଣେଶ ପୂଜା ।ଗଣେଶ ପୂଜାରେ କଲବର ଆଗରେ ଏଇଠି ହୁଏ କର ଆଗରେ ବୁରେ ବୁଝାବୁଝି କରନ୍ତି । ଆରବର୍ଷ ଭଲ କରିଥିଲେ ଡ୍ରେସ୍ କୋଡ ବି ହୁଏ, ଡ୍ରେସ କୋଡ ଦେଖି ଆରବର୍ଷ ଭଲ କରି ଥିଲେ, ଏ ବର୍ଷ କଣ କରିବେ କେ ଜାଣି।
ମୁଁ ଆଣିବି ମୁଁ ମୋର ପର୍ସନାଲ୍ ଡ୍ରେସ କୋଟ୍ ନେଇ ଆସିବି।
ହଁ ପର୍ସନାଲି ଜର୍ସି ବର୍ସି ଗୋଟେ ହେଲେ ହେଇଯିବ ନି କି?
ହଁ, ମୁଁ ମୋର ନେଇ ଆସିବି ଗୋଟେ ଫ୍ରେ ଫ୍ରେ ମଗେଇ ଗୋଟେ କହୁଥିଲି ଭାବୁଛି।
ହଁ ମ ନେଇ ଆଇଲେ ହେଇଯିବ କଣ ଅଛି ତା ଦି ହରେ।
ଉଁ ହଁ ଆଉ ତାପରେ କଣ ଆସୁଛି?
ତାପରେ କଣ ଆସୁଥିବ, ତାପରେ ସେ ମୋର ମନ ନାହିଁ ।
ମୁଁ, ମୁଁ ଏଇନା ହେ ଏଇ ବଇ ସେରେ କହିଲି କଣ କରଛି କଲ ଟା ଲଗେଇଦବା ଟିକେ କଥା ହେଇଯିବା।
କ ଯାଇନୁ?
ନା ନା ବୁଲାବୁଲି କରିବାକୁ ଯାଇନି ତ । ଏଇ କଣ କହୁଥିଲେ, ଫିଷ୍ଟ୍ କରିବା କଥା ଫିଷ୍ଟ୍ କରିବା କଣ ହବ ଦେଖାହବ। କଣ ଶହେ ଶହ ଟଙ୍କା କରିବା କଥା କହୁଥିଲେ। କହିଲ କ ମଟନ କରିବା ବୋଲି କଣେ କହୁଛି। ଦେଖିବା କଣ ହଉଛି? ସବୁ ଏଇନା ହେଲା ।ଏଆ ଆଉ।
ମଟନ ତ କରିପାରିବନି, ମଟନ ଦୁନିଆ ହେଇବା ଲାଗିବ । ମଟନ କିଲୋ ହେଲାନି ଆଠଶହ। ଆମେ ହବା ଚାରିଶହ ଅଧ କିଲୋ ହେଲେ ହେଇଯିବ ଯେ, କରି ପାରିବେ କି କେଜାଣି?
ନା ଆମେ ଚିକେନ ବିରିୟାନୀ କଣ କରିଦବା, ଆ ମଟନ୍ ଫଟନ ହେଲେ ଅଧିକା ରେଟ୍ ହେଇଯାଉଛି।
ହଁ । ନାଇଁ କହୁଛି ମଟନ କରିବାକୁ ଯ ମଟନ କଲାକୁ ହବନି।
ମଟନ ବିରିୟାନି କରିଦବା କି? ହଁ ଦମ ଦବାନି, ଦମ ଦେଲେ
ହଁ ତମ ତମ ଦୋକାନୀ କରିବା ହେଲା।
ହଁ। ମୁଁ ଭାଇ ଏଇନା ବୁଲଥିଲି ଆଉ।
ଓହୋ ଆଉ କଣ ଖାଇଥିଲୁ କହ?
ମୁଁ ଭାତ, ଅଣ୍ଡା ଅଣ୍ଡା ସାଙ୍ଗରେ ଏଗୁରା କେଚପ୍ ଫେଚପ୍ ପକେଇଦେଇଥିଲି ।ଦେଖେ ଆଗେ ଅନ ଅଣ୍ଡା ଗଲୁ ଆଣିଲୁ। ଅଣ୍ଡା ଆସନିକି ସେଠି ବସିଥିଲି ମା କହିଲା କି ମାଙ୍କଡ ଅଛି ସେଠିକି ଯିବାନି ଏପଟ ବାଟେ ଯିବା। ଏପଟେ ବାଟେ ଗଲୁ। ଅଣ୍ଡା ଆଇଁଲୁ, ଅଣ୍ଡା ଆଣି କି ତାପରେ କଣ ପିଆଜ ଆଉ ତେଲ ଆଣିଲୁ ତେଲ ପକେଇଲୁ। ତାପରେ ପିଆଜ ପକେଇଲୁ, ପିଆଜ ପକେଇ ସାରିଲା ପରେ ଜାରା ହେଲା। ତା ଦେହରେ ମସଲା ମସଲି ପଇଲା। ତା ଦେହରେ ଏ ଅଣ୍ଡାରେ ତାପରେ ତାକୁ ଅଣ୍ଡା ପକେଇଲୁ। ଅଣ୍ଡା ପକେଇ ସାରିଲା ପରେ ଜଣେ କହିଲା କି ଟମାଟୋ ସକ୍ସ ପକେଇଦେ।
ହୁଁ।
ଦେଖିଲୁ ହେବି ଲାଗୁଥିଲା।
ଉଁ, ହୋ
ହେଲା ଏ, ହେବି ଲାଗୁ ଥିଲା ପୁରା। ବଢିଆ ବଢିଆ ଲାଗୁଥିଲା। ତା ପରେ ଏଇନା ଏଇ ଖାଇକି ଆଇଲିି ଭାତ। ଭାତ ଅଣ୍ଡା ହଣ୍ଡା ଲଗେଇ ଖାଇ ଦେଇକି ଦେଖିବୁ ଲୋ ପୁରା ପେଟେ ଖାଇ ଦେଇେଛି।
ମୁଁ ଇଆଡେ ବେଙ୍ଗ ଉପରେ ଚଢିଗଲି ଚାଲି ଚାଲିିକ ।
ଏ ହେ।
ନା ମୁଁ ବେଶୀ ଚଢିନି ସେ ପଳେଇଲା।
ଓହୋ! ଆଉ ଆଉ କଣ ତା ଯାଇଥିଲି ଉଁ, ବଣ୍ଟି ଭାଇ କହିଲେ ଦହି ଟା ଆଣିବାକୁ ଯେ। ବଣ୍ଟି ଭାଇ ଦହି ଗୋଟେ ଆଣି ବେ କହିଲା ସରିଯାଇଛି। ପଇସା ତ ପଠେଇ ଦେଇଚି କିନ୍ତୁ ଦହି ଆଇଲାନି। ଆଉ ନହେଲେ ନାଇ ଛୁଙ୍କ ପଖାଳ ଟା କରିଦେଇଥିଲେ। ଓଃ ପୁରା ଗେବି ଥାଆନ୍ତି।
ଓହୋ! କରିପାଇଲୁଣୁ କଣ ଭାବୁଛୁ, ବଣ୍ଟି ଭାଇ ଆଣିଲାନି ଆଉ।
ହଁ ଗୁଲୀ ଆମର ପୁରା ଆମ ଗାଁ ଆଡେ ପ୍ରୋ ପ୍ଲେୟାର୍ ଗୁଲୀ ଆଇ।
ହଁ ଗୁଲି ଭାଇ ତ ପ୍ରୋ ପ୍ଲେୟାର୍ ହେଇଗଲାନି ଆଉ। ଆମେ କଣ ଆମେ ମାଳେଇକର ମାରୁଚୁ ଦେଖିବୁ ଗୁଲି ଭାଇ
ସେୟା ଗୁଲି ଭାଇ ପରା ମୁଣ୍ଡ ଫୁଣ୍ଡରେ ମାରୁଚୁ ତା
ହଁ। ହଁ ହେଲା ଆଉ ତୁଆ କୁଆଡେ ଏଇନା ମାରଥିଲେ ଦିଟା ଯାକ ହାରିଲେ।
ମାଇଲି ମାନେ କୋଡିଏ ଟା ବିଛାସ ହେଇ ପଇଲା। କେତେଟା କିିଲ ସେ ସବୁ ଜାଣିନି ସିଏ।
ମାରଥିଲା ତୁ ମାରଥିଲୁ। ସଉରାଇ ତ ବେଶୀ ମାରୁନି। ପକ୍କା ସେଇତ ତାଙ୍କର ଥିଲା ପକ୍କା ସେ ବନି ମାରଥିଲା ତଥାପି ପାରିଲାନି।
ତଥାପି ପାରିଲେନି ଆ ମାଇଲୁ ମାଡ ବୁଲେଇ ହେରିକା ଙ୍କୁ ।
ତ ଶିପୁନୁ ଭାଇ ନ ହେଇକି ପାରିଲେନି।
ସେଟା ସଉର ଭାଇ ଯେଟା ଦେଇଚି ପୁଣି ସିପୁନୁ ଭାଇ, ଗୁଲା ଭାଇ ହେରିକାଙ୍କୁ। ହେଲା ମାରି ଦେଇଚି ସଉର ଭାଇ। ସଉର ଭାଇ ମାରିକି ମୁଡ ମାର ଦେଇଯିବି ବିସାଲ ଭାଇ ହେରିଆ। ତାପରେ ସିଏ ଉଠିଲେ ଆଉ କିନ୍ତୁ ଜିତି ପାଇଲେନି।
ଆଉ କଣ ଗିଲୁଆର କେବେ ମାନେ ଆଜି ଗିଲୁଆର ନା ପରନ ଗିଲୁଆରେ?
ହଁ ଗିଲୁଆର ଆହୁରି ଦି ଚାର ଦିନ ରହିଲାଣି।
ଓ, ଆଉ କଣ କରିବା କହୁନୁ? ଏବେ କଣ କରିବା ଗୋଟେ ଫିସ୍ ଫିସ୍ କଲେ ହେଇଯାଉଛି ହେନେ ଫିଷ୍ଟ।
ବୁଝିଲୁ, ହଁ। ହଁ ଚିକେନ୍ ଫିଷ୍ଟ କରିଦବା ଗୋଟେ ଆଉ। କଷା କରିଦବା ରୁଟି ଫୁଟି ଘରୁ ନେଇ ଆସିବା ଆଉ ଉଦେଇବା।
ହଁ ଅଦା ଚିକେନ ରେସିପି ଜାଣିଛୁ ରୋଷେଇ ମନେ ଅଛି?
ବେଶି ଆରାମସେ ଭଲ ଅ ଆଜିିକାଲି ଗୋଟେ ଭିନେଗାର ଦରକାର ଗେଣ୍ଡୁ ଭାଇହର ଭିନେଗାର ଆମ ଘରେ ଥୁଆ ହେଇଚି ସେ ନୋଉନାହାନ୍ତି।
ହଁ ସେ ଭିନେଗାର ଟା ପକେଇ ଦବା ଟିକେ ନାକୁରୁ କରଦେଇକି ଫିଷ୍ଟ କରିଦେବା ପକେଇଦେଇକି ହେଟା ପକେଇକି କରିବେ
ହଁ ସେଇଟା ପକେଇଦବୁ ପୁରା ହେଭି ଲାଗିବ ବିରିୟାନୀ ଟା ତା ଧେରେ ପୁଦିନା ଦରକାର୍ ଦେଖେ ବିରିୟାନି ରେସିପି ଟା କହୁଛି ଶୁଣୁ ଆଗେ ଯିବୁ ଚିକେନ ଆଣିବୁ ତାକୁ କୁ କାଟି ଧୋଇ ଧାଇ ଦବୁ ତାପରେ ପିଆଜ ଫିଆଜ କଟାକଟି କରିଦବୁ ତା ଟେ ନବୁ ଗୋଟେ ଡିସ୍ ନବୁ ବି ବିରିୟାନୀ ଚାଉଳ ଗୋଟେ ଟରେ ବସେଇଦବୁ ଭାତ କରିବା ପାଇଁ ହେଲା ତାପରେ ବି ଗୋଟେ ଡିସ୍ ନବୁ ତାଦେରେ ତେଲ ପକେଇବୁ ପିଆଜ ପକେଇବୁ ତାଦେରେ ବିରିୟାନି ମସଲା ପକେଇବୁ ତା ଦେହରେ ଗୋଳେଇ ଦବୁ ସବୁ ହେଲା ତାପରେ ତାକୁ ଯାରିବୁ ବସିକି ପାଞ୍ଚ ମିନିଟ ମିନିୟମ ଯାରିବୁ ତାପରେ ତା ଦେରେ ଚିକେନ ଟା ପକେଇଦବୁ ତାପରେ ତାକୁ କଷିବୁ ପୁରା ମାନେ ମାନେ ସି ଚିକେନ ସିଝିଯାଏଁ
ହୁଁ।
ହେଲା ଗ ସେଦିନ ଭିଡ଼ିଓ ରେ କଷୁଥିଲା ଦେଖୁଥିଲି ହେଲା ତାକୁ କଷିବୁ ପୁରା ଚିକେନ ଟା ସି ସିଜିଆଙ୍କେ ଚିକେନ ଟା ସିଜିଗଲା ତାପରେ ତାକୁ ପୁରା କଷି କଷି କଷି କଷି ତାପରେ ତା ଓପରେ ବିରିୟାନ ମସଲାଟା ଦବୁ ତାପରେ ଯୋଉ ଚାଉ ଲତା ଭ ଭାତ ବସେଇଥିବୁ
ହୁଁ।
ବୁଝିପାରୁଛୁ ନା?
ହଁ।
ତାପରେ ଯୋଉ ଭାତ ଟା ବସେଇଥିବୁ। ତାକୁ ଆଣିକି ସେଇ ଚିକେନ ଉପରେ ପକେଇ ଦବୁ ଚିକେନ ଭାତ ଟା ପୁରା ଏଇଟିନ ପରସେଣ୍ଟ ଯେମିତି ହେଇଥିବ ପୁରା କରିବୁନୁ ତାପରେ ମସଲା ମସଲି ପକେଇଦବୁ ତାପରେ ପୋଦିନା ଦରକାର ପୋଦିନା ନେଇ ଆସିବୁ ସବୁ ଫୁଡ କଲର ଫଲର ନେଇ ଆସିବୁ ପକେଇଦବୁ ତାପରେ ତାକୁ ଦମ ଦେଇଦବୁ ଗୋଟେ ଘୋରେଇ ଦେଇକି ଗାମୁଛାଟେ
କେତେ ମିନିଟ୍ ଦମ ଦବୁ?
ହମ ସେଇ ପନ୍ଦର ଦଶ ପନ୍ଦର ମିନିଟ୍ ଦେଲେ ହେଇଯିବ ଆରାମସେ ହେଇ କି ବଳିବ ଯେତେ କମ ଦବୁ ସେତେ ବିରିୟାନୀ ଟା ଭଲ ଲାଗିବ ତାପରେ କଚୁମ୍ବର ସେଟା କୁହନ୍ତି କଚୁମ୍ବର ହେଲା ଗୋଟେ ଡିଶ୍ ଗୋଟେ ପର୍ବପର୍ବାଣୀ ରେ ଖାଦ୍ୟ ଏଟା ସେଥିରେ ଖାଇବାକୁ ମଜା ଲାଗେ ଖାଇବୁ ଯଦି ଭାତ ଗୋଳେଇକି ପେଟ ଭିତରକୁ ଯେତବେଳେ ଯିବ ବଢିଆ ଲାଗିବ ରେ ପେଟଟା ଏକାଥରେ ଥଣ୍ଡା କରିଦବ ହେଲା। ତାଦେରେ ପିଆଜ ପକେଇଦେଲେ ଏକଥରେ ହଜମ କରିଦବ ତା ପରେ ଆଉ ଟିକେ ମସଲା ମସଲି ପକେଇ ଦବୁ ଯଦି ପୁରା ଏକାତରେ ପାଣି
ହଁ ଚୁଲୁଆ ଭଳିଆ ଇଏ କରିବୁନି ନାମ ନବୁ।
ଦେରା ଲୁଣିଆ କରିଦବ ନହେଲେ।
ହଁ ସିଲୁଆ ବାଗିଆ ଲୁଣ ଲୁଣିଆ କରିଦେଇଥିଲା ଶିଲୁଆ ସେଦିନ ଖାଇହେଲାନି। ଚିକେନେଟା ଟିକେ ଶିଝି ନଥିଲା ସେଟା ବୁ ଲ ଯାଇଥିଲା ସେଇ ଯୋଗୁ କରିବାକୁ ଇଛା ହଉନଥିଲା ଏବେ କରିବା ଦେଖିବା କଚୁମ୍ବର ଫଚୁମ୍ବର୍ ଶିଲୁଆକୁ ଦବାନି କରିବା ପାଇଁ
ସେଦିନ ବିରିୟାନୀ ଟା ଭଲ ହେଇଥିଲା ଯେ ଖାଲି ଚିକେନ ଟା ସିଝି ଯାଇଥିଲା କିନ୍ତୁ ସିଲୁଆ କଚୁମ୍ବରଟା କରିପାରିଲାଣି କଚୁମ୍ବରଟା ଲୁଣିଆ କରିଦେଲା ତାକୁ କିଏ ଦେଇଥିଲା କେୟଣୀ କରିବାକୁ।
ସେଇଆ ସାଇନ ସେ ମିଶିକି କରିଥି ସାଇନ ମନା କରିଚି ତାକୁ ପକାନା ଲୁଣ ସେ ଲୁଣ ପକେଇ ଦେଲା କଚୁମ୍ବର୍ ଲୁଣିଆ ହେଇଗଲା।
କହିଲା ମୁଁ ପା ଜାଣିଛି ସବୁ। ଆଉ ଅଧୁର ଆଜି ଯାଇଥିଲା ହେଲା ଅଧୁର ଗୋଟେ ଫଟୋ ହେଟା କାହା ପାଖରେ ନଥିବ ନା ନା ଅଛି ଆଉ ଟାଇମ ହେଲେ ବାହାରିବ ଆଉ।
ଓହୋ ତୁ ଉଡେ ଉଠେ ଦେଇଛୁ ଆଉ। ହଁ ଆଉ କଣ କଣ କରିିବା କୁ ରଥଯାତ୍ରା ଫଥଯାତ୍ରା ଆଇଲାନି। କୁଆଡେ ଯିବା ଗୋଟେ ଡ୍ରେସ ଫେସ୍ କରିବା କିଣିବା ପାଇଁ କୋଉଁଠିକି ଯିବା କହୁନୁ।
ହଁ ଦେଖିବା ଉଳାଶୁଣି ପଳେଇବା ବୁଲିବାକୁ। ଓଳାଶୁଣୀ ବଢିଆ ବଢ଼ିଆ ଜାଗା ଅଛି ବୁଲିବା ପାଇଁ। ସେଇଠି କି ପଳେଇବା ବୁଲିବା। ଏକାଥରେ ଦେଖୁବୁ ତାପରେ ଡ୍ରେସ ଫେସ୍ କିନିଦବା ଆଉ ରଥଯାତ୍ରା ପାଇଁ ରଥ ପୁରା ଟାଣିଦବା ଦେଖ ଶୁଣୁ ପୁରା ସକାଳୁ ଯିବା ଗାଧୋଇବାଧେଇ ପଡ଼ିବା। ଡ୍ରେସ ପେଣ୍ଟ ପିନ୍ଧିଦେଇକି କି ରଥ ଟାଣିବା ଚାମ ଛୋଟ । ଆଗେ ବୁଲେଇଦବା ଆମ ଏପଟ ଗାଁ ମୁୁଣ୍ଡରୁ ଆରମ୍ଭ କରିବା ବୁଲେଇ ବୁଲେଇ ଆଇସା ଘର ଧୁନ ଦର। ସେଠି କ୍ଷୀର ଅଜା ଘର ତାଙ୍କ ସେଇବାଟେ ନେଇ ଆସିବା ରଥ ଟାକୁ। ହେଲା ତାପରେ ଆଣିକି ଏଠି ରଖିଦବା କଉଠିକହନି ତାଙ୍କ ଯୋଉଁଠି ରୁହନ୍ତି। ରଥ ଯୋଉଁଠି ରୁହନ୍ତି ସେଇଠି ରଖିଦବା।
ହଁ।
ସେଠି ରଖି ସାରିଲା ପରେ ତାପରେ ଆମେ ଯିବା ପୂଜାହର ଘରକୁ ପଇସା ହେଇଥିବ ଦେଇଦବା କହିବା ପାସ୍ କି କନ କରିଦିଅ ବଡରଥ ଟଣା ହବ ଯେତେବେଳକୁ ଆମେ ଗାଁ ବେଳକୁ ଭାତ ଭାତ ଭୋଜି ଭୋଜି ଦେଇଦବା। ଭୋ ଦେଇ ସାରି ପରେ ବଡ ଆଣି ପଳେଇଆ ରାତ ଚାରିଟା ବେଳକୁ ପଳେଇବା ହେଲା ବଡରଥ ତ ଯିବ କୁନ୍ଦଳ ଯାକେ କୁନ୍ଦଳ ମାଉସୀ ମା ଘରେ ରହିବେ ସେଠୁ ଆମେ ଟାଣି ଦେଇ ପଳେଇ ଆସିକି ଭୋଜି ହେଉଥିବ ଗାଧୁଆଳେ ଏଠି ଗାଧୁଆବେଳେ ଖା ଖାଇ ପିଇ ଦେଇ ତାପରେ ପଳେଇକି ଶୋଇ ପଡିବା ହେଲା। ହ୍ୟାଲୋ, ଆଉ କଣ ଗଣେଶ ପୂଜା ତମ ଗାଁ ରେ କୋଉଁ ଭଳିଆ ହେଉଛି?
ଗଣେଶ ପୂଜା ଫଣେଶ ପୂଜା ସବୁ ଭଲ ହେଉଛି ଆଉ ରଖିଲି ଆଉ ରଖିଲି।